ବୋଉତୁ। ହଁ ମୁଁ ସେଇ ସେଇ ପା କହିଲି ମତେ କହୁଚି ଆମ ସ୍କୁଲରେ ଏତେ ବଡ଼ଡ଼ିନର୍ସ ଦଉଚନ୍ତି ଖାଇବା ପାଇଁ ତମେ ମତେ ଏ ଯୋଉ ଏ ଏଇଗୁଡା ଗୁଡେ ଦଉଛ ମୁଁ ଏଇଟା ବା ତୋ ପାଇଁ ଦେଶୀ ପିଜା ବନେଇଥିଲି। କଇଲେ ସେଉଡ଼ା ପିଜା ଭଳିଆ ହିଁ ଲାଗୁନି ପିଜା ଭିତରେ କହୁଛି ମତେ ପିଜା ଭିତରେ କଣ ପିଜା କଲା ପିଜା ଉପରେ ତ ସବୁଥାଏ। ତମର ପିଜା ତା ଭିତରେ କାଇହିଁ ବାହାରିଲା।
ଛୁଆ ବହୁତୁ ତାଙ୍କର ନଖରା ମାନେ ସେ ସବୁ ଜିନିଷକୁୁ ଇଏ କରୁଛନ୍ତି।
ବିଶେଷ କରିବେନି ସବୁ ଯାକ ଦି ଜଣଙ୍କର ଟିଫିନ ଫେରିକି ଆସିଲ ମୁଁ ଵି ଲାଷ୍ଟ ଖାଇଲି ସନ୍ଧ୍ୟାବେଳେ ତାକୁ ମୁଁ ବନେଇକି ଦେଇଛି। ଜି ଆଉ ଆଉ କଣ ଫୋପାଡି ଦେବି ଏତେ ସକାଳୁ ଉଠିକି ବନଉଚି।। ତାକୁ ପଡି ସବୁ ଜିନଷ ପକେଇକି ଦେଲାବେଳକୁ
ସକାଳୁ ଛୁଆ ହେଇ ଯାଉଚନ୍ତି ବୋଲି ଉଠ ଇଏ କର ଧନ୍ୟବାଦ ଝିଅ ବି ସେମିତି କରିକି ଦିଏ। ସେ ଜମା ଖାଇବନି ସେତେ ତାଙ୍କ ଟିଚର୍ସକୁ ବି ସବୁବେଳେ ମେ ମାନେ କହୁଛନ୍ତି କମ୍ପ୍ଲେନ କଣ କରୁ ମୁଁ କଇଲି କମ୍ପ୍ଲେନ ନାହିଁ ମତେ ମୋ ଝିଅକୁ ଆଗେ ଖୁଆନ୍ତୁ। ତାପରେ ଚା କରିବେ
କି ପିଲା ଟା ଅଛି ତା ପାଇଁ ହଁଲା ତା ତ ଦି ଘଣ୍ଟା କି ତିନି ଘଣ୍ଟା ଥିବ।
ହଁ ସେ ଯାଉ ସେବିନ ତୁ ମାନେ ସାଢେ ସାତଟାରୁ ଆଉ ଆସୁଛି ଏଗାର ଟା ପଇଁ ପଇଁଚାଳିଶ ଏବେ ନର୍ସରୀ ପାଇଁ।
ତା ଭିତରେ ସେ ଆଉ କଅଁ ଖାଇବ ସେଇ ଫ୍ରୁଟସ୍ ଟିକେ ଦେଇ ଦେବେ ମୁଁ ବି ଦଉଥିଲି ପ୍ଲେ, ନର୍ସ ଯା
ଆମେ ତାଙ୍କର ଏମିତି କଣ କଇଲେ। ଟାଇମିଙ୍ଗ ମାନେ ଯଉ ଡେ ଅନୁସାରେ ସବୁ ଫିକ୍ସ ହେଇଯାଇଛି ମାନେ ଏଇ ସବୁ ଦେବେ ବୋଲି।
ଓହୋ ଆଜି ଠାରୁ ଏତେ ଛୋଟ ପିଲା କୁ ଦିଅନି ନା ମୁଁ ଆମର ସବୁବେଳେ ପ୍ରାଏଟାଇମ୍ ଫ୍ରୁଟସ୍ ଦେଇଦିଏ ନ ହେଲେ ଫ୍ରେଞ୍ଚ ଫ୍ରାଇଜ୍ ଟିକେ ଦେଇଦିଏ ଫ୍ରୁଟସ୍ ହିଁ ଦିଏ ପ୍ରାୟ ଟାଇମ୍। ସେ ଦି ଘଣ୍ଟାରେ କଣ ଖାଇବ।
ଦିନ ଏମିତି ଫ୍ରୁଟସ୍ ଅଛି ମଙ୍ଗଳବାର ଦିନ ଆପଣ ଦେବେ। ଆ ବ୍ରେଡ୍ ଜାମ୍ ନହେଲେ ହେଲା ଇଟଲି କରିକି।
ହୁଁ, ଆଙ୍କର ବି ଅଛି ଡିଏଭି ର ବି ତାର ଅଛି ଦେବ ମେନ୍ୟୁ ହିସାବରେ କିନ୍ତୁ ବଡର ସେମିତି କିଛି ନାହିଁ। ତାଙ୍କର ଖାଇବା ତ ଦିଆ ଯାଉଛି ସ୍କୁଲ ରେ ନା ସି ଖାଲି ଖାଉନି ବୋଲି ମୁଁ ତାଙ୍କୁ ଦେଇ ଦଉଛି ପ୍ୟାକ୍ କରିକି।
ଆହା ଆହା ହା ଅଛି ସିଏ ମୁ କହିଲି ସିଏ। ତ ନିଜେ ଖାଇସିିକିନି ତାକୁ ମୁଁ ସବୁବେଳେ ଖୁଏଇବି ଆଉ ସିଏ ନାଇଁ ସେଠି ସେଠି କେତେବେଳେ କହେ ସେ ମ୍ୟାଡାମ ମାନେ ଖୋଉଛନ୍ତି ତାପରେ ଏତେ ଛୁଆଙ୍କୁ ହଁ, ଏତେ ଛୁଆଙ୍କୁ ଖୋଇଲା ବେଳକୁ ସେମାନଙ୍କୁ ଆଉ ଇଏ ଏଠି ପଳଉଥିବ ସିଏ ପଳଉଥିବ ତାକୁ ଟାଣିକି ଆକୁ ଆଣେ ଆଣେ।
ହଁ, ନଚା ସାଢ଼େ ତିନି ବର୍ଷରେ ପିଲାମାନେ କଣ ଖାଇବେ ନା କଣ କରିବେ।
ହଁ, ମୁଁ ସେଇ ଯୋଗୁ ତାକୁ ଛତୁଆ ଏମିତି ଗୋଳେଇ ଦେଇକି ତାକୁ ଗ୍ଲାସ ରେ ପିଆଇବି ଆଗେ।
ହଁ, ଛତୁଆ ଖାଇଲେ ବି କାଫି ଏଇ ବେଶି ଛତୁଆ ହିଁ ସବୁ ପ୍ରାୟ ଟାଇମ୍ ମୁଁ ସ୍କୁଲ ଛୁତୁଆ ବଡ ଝିଅ ଟା ମୋର ଛତୁଆ ଖାଉଛି ସାନ ବିଲ୍ କୁଲ୍ ବି ଖାଉନି। ସିଏ ଜମା ଛତୁଆ ଖାଇବନି ସେ କହିବ ମତେ ଚକୋ ପାଇଦିଅ। ନ ହେଲେ ବ୍ରେଡ ଆମଲେଟ୍ ବନେଇକି ସଖାଳୁ ଦିଅ, ସେ ଜମା ଛତୁଆ ଖାଇବନି, ସେ ଆଜି ଯାଏ ଜମା ଖାଇନି ମାନ ଛୋଟ ବେଳରେ ବି ଖାଇନି। ଖାଲି ସେ ଯୋଉ ପ୍ୟାକେଟ୍ ଯୋଉ କିଣା ବାଲା ସେରଲାକ ଗୁଡା ଖାଇଛି ନ ହେଲେ ଯୋଉ ହୋମ୍ ମେ ଡ୍ ଛତୁ ତୁ ହବ ନେଇ ଟୋଟାଲି ଖାଇଲାନି ସେଟା ଖାଇବ ନା ଖାଲି ବାନ୍ତି କରିବ।
ହେ ହେ ସେବେ ଯୋଉଟା ଛୁଆ ଥାଆନ୍ତି ମାନେ ହଁ। ଖାଇବା ଛୁଆ ଥାଆନ୍ତି ବହୁତ ଖାଇଯାଆନ୍ତି ଏଇ ଗୋଟେ ଗୋଟ ଛୁଆ ଜମା ଖାଇବେନି ମୋ ଝିଅ ସେମ୍ ତି ମାନେ ବହୁତ୍ ଟାଇମ୍ ତାର ମାନେ ସଖା, ଏମତି ସଖା ଖାଲି ତ ଏମତି ଛତୁଆ ଇଏ କରିକି ଦେଇ ଦଉଛି। କିନ୍ତୁ ଖରାବେଳେ ଇଏ ଖାଇଲା ବେଳକୁ ମାନେ ଏମିତି ଘଣ୍ଟେ ପରେ ଲଗେଇବ ଖାଇବ ଏତ୍ ସିଏ ଟିକେ ଭାତ ଖାଇବ ବି
ହଁଁ, ଆଙ୍କ ଆମର ବି ସେମ୍ ଶିଚୁଏସନ ଇଏ ହାତରେ ବିଲ୍ କୁଲ ଖାଉନି ତାକୁ ଭାତ ମନ୍ଦ୍ ସାନ ଖାଇଦବ ପଛେ ବଡ ନାହିଁ, ବଡ ଆଜି ପର୍ଯ୍ୟନ୍ତ ମୁଁ ତାକୁ ଖୋଇ ଦେଇଛି, ମତେ ପଚାରିବ ମାମା ମୁଁ କେତେଥର ଖାଇବି। ଯେ ତୋ ପେଟ ଟା ତୋର ଫୁଲ୍ ହବ ସିଏ ମତେ ପଚରିବ ମୁଁ କେତେଥର ଖାଇବି ଆଉ ମାନେ ଖାଲି ଗଣିବ ମୁଁ କେତେଟା ବାଇଟ ଖାଇଲେ ମୁଁ ଉଠିକି ଯିବି ଗୋଟେ ବାଇଟ ଖାଇଥିବ କି ନାଇ ପାଣି ଗ୍ଲାସ୍
ଅହିଁ ହଁପା ସେ ସେଇଥିପାଇଁ ହେଲା ବହୁତ ମାନେ ଏଇ ଛୁଆଙ୍କୁ ଭାରି ଖୁଆ ବା ତାଙ୍କରି ପିଛା ରେ ଟାଇମ ତ ଯିବ ଆଉ ତମେ ଆଉ ଏକ୍ସଟ୍ରା ଆଉ କଣ ଏ ହୋ ହୋ।
ଛୋଟ ଛୁଆ ସମ୍ଭାଳିବା ମୋର ପୁଣି ଦି ଦି ଜଣଙ୍କ ଲଗାତାର ମାନେ ଟୁ ଇୟର ଗ୍ୟାପ୍ ରେ ହେଇ ଯାଇଛନ୍ତି ମୁଁ ଖାଲି ପୁରା ଅସମ୍ଭବର ହଇରାଣ ହେଲି।
ହ ହ ହ ଆହୁରି ଇଏ ହେ ହେ। ହଁ, ନେଇନୁ ମାନେ ହଁ ହଁ, ନାଇ ସେଟା ସେମିତି କିଛି ପ୍ରୋବ୍ଲେମ ନୁହେଁ। କିନ୍ତୁ ଗୋଟେ ଏ ଏମିତି ଟିକେ ବଡ ହେଇଯିବେ ଏଇଟା ଏତେ କଷ୍ଟ କରିବାକୁ ଟିକେ ପଡିବ ଏମତି
ହିଁ ଅଗଷ୍ଟ। ତ ଆଉ କଣ ଏ ବଡ଼ ହେଲାଟୁ ଆହୁରି ବେଶୀ ବଦମାସ୍ ସାନଟା ତ ବେଶୀ ପୁରା ପୁଅ ପିଲାଙ୍କର ଚଗଲାଙ୍କର ଶେଷ ସୀମା ମାନେ ଗେଟ ଉପରେ ଚଢି ଯା ସେ ଫ୍ରିଜ ଏମିତି ଖୋଲିବ ଡାମ୍ କି ପିଟି ଦବା ଫ୍ରିଜ ଅଧ ଖୋଲିଯିବ ଏମିତି ସେ ବଦ ବାସ ପୁରା ଆରେ ଟିକେ ଧୀରେ ଖୋଲ୍ ସେ ଜମା ଶୁଣିବନି ଏମତି ଟାଣିବୁ ମାନି ଜୋର ଫୋପାଡି ଦେଇକି କଚାଡି ଦବ। ସବୁ ଜିନିଷ ତାର କିଛି ଟଏଜ ନାହିଁ ମାନେ ମୋ ବଡ ଝିଅର ପର୍ଯ୍ୟନ୍ତ ଟଏଜ ଗୋଟେ କହୁଉଥିରୁ କିଛି ଭାଙ୍ଗି ନଥିଲା ଆଉ ସେଇଥିପାଇଁ ପା ଝିଅ କୁ ପିଲା ଗୁଡାଶାନ୍ତ ରହିବେ କଣ ସେ ଓଲଟା ଟଏଜ ଗୁଡାକ ସବୁ ଭାଙ୍ଗି ରୁଜିଚୁରୁମାର କିଛି ତାର କୋଣସି ଗୋଟେ ଯାହା ନୂଆ ଜିନିଷ ଆସିବ ତାର ସାଙ୍ଗେ ସାଙ୍ଗେ ଅପରେସନ କରିଦବ। ଖୋଲିଖାଲି କି ଭାଙ୍ଗି ଥୋଇଦେବ। ଏ ତାର କାଲି ଗୋଟେ ଆଣିଲି କଲର। ସେ କଲର ଗୋଟେ ଦିନ ସାରିଦେଲା ମାନେ ସେ ଯୋଉ ଯୋଉ ଇଏ ଉଁ ବାଲା କଲର ୱାଇପେଷ୍ଟ କଲର ଗୋଟେ ଦିନରେ ସବୁ ବୋଳିବାଳୀ ଶେଷ କରିଦେଲା ମୁଁ ସଇଲା। ଗୋଟେ ଗୋଟେ ଦି ଟାଇମ୍ ନାହିଁ। ହେଡା ନୂଆ ଆସିଛି ସେ କେମିତି ସାରିବ ସେ ତାର ମୁଣ୍ଡ ସେଠି ତାର ଚିନ୍ତା ରହିଲା ସେ ଶୋଇଲାଣି ଖରାବେଳେ ଏତେ ସାରା କଲର ସାରିଲା ତାପରେ ତା ପରେ ତ ଇଏ ତାର ତା ମନ ଶାନ୍ତି ମୁଁ କହିଲିନି ଆଉ ଆସିବୁନି। ସହିଲା ଆଉ କଣ ଗୋଟେ ଡ୍ରଇଁ ଖା ଖାତା କିଛି ଚିତ୍ର ନାହିଁ ଗୋଟେ ଡ୍ରଇଁ ଖାତା ସେ କଲର ପୁରା ଏକାଥରେ ସଫା କରଦେଲା ପୋଛି ପାଛି।
ସ୍କୁଲ ମାନେ ସ୍କୁଲରେ କିଛି ଟିଚରସ୍ ମାନେ ମାନେ କିଛି କହୁଛନ୍ତି? ସେ କହିବେନି ଛୋଟ ଥିବ।
କହୁନାହାନ୍ତି ସେ ତାଙ୍କ ଟିଚର ଆଜି ତାକୁ କଣ କହିଲେ ତୁ ଗୋଡ଼ ବାନ୍ଧି ଦେଇ ତୁ ବଦମାସୀ ହଉଛୁ ମତେ ଆସିକି କହୁଛି ମାମ ମତେ ଆଜି ମିସ୍ କାହିଁକି କହିଲେ ମୁଁ ଗୋଡବାନ୍ଧିଦେବେ ମୁଁ କହିଲି ତୁ ବଦମାସୀ ହେଇଥିବ ନହେଲେ ତୁ କାହା ସହିତ ଗପୁଥିବୁ। ନହେଲେ ତୁ କିଛି ଜିନିଷ ଭାଙ୍ଗି ଦେଇଥିବୁ ତୁ ଘରେ ଏତେ ବଦମାସୀ କରୁଛୁ ସେଥିପାଇଁ ତତେ ମିସ୍ କହିଛନ୍ତି ତୁ ଗୋଡ ବାନ୍ଧି ଦେବେ ବୋଲି। କହୁଛି ମୁଁ ତ କିଛି କରିନଥିଲି ମୁଁ ତ କିଛି କରିନଥିଲି ମୁଁ ତ ବସିକି କାର୍ଟୁନ ଦେଖୁଥିଲି। ମୁଁ କହିଲି ତୁ ବସିକି କାର୍ଟୁନ ହିଁ ଦେଖୁନଥିବୁ ତୁ କାହା ସହିତ ଗପୁଥିବୁ। ନହେଲେ କାହା ସହିତ କାର କଣ ଜିନିଷ ଟଣାଓଟରା କରିଥିବୁ। ସେଥିପାଇଁ ତତେ କହିଲେ ତୋ ଗୋଡ ବାନ୍ଧିଦେବେ ବୋଲି। ନହେଲେ ଏଠୁ ଉଠିକି ସେଠି ଯାଇକି ବସିଥିବୁ। ସେ ପୁରା ବହୁତ ଚଗଲା ହଉଛି ତାକୁ ସେ ବଡ଼ ପାଇଁ ମୋର କିଛି ଟେନସନ ନାହିଁ ତାକୁ ଯାହା କହିଲେ ସେ ମାନଛି ଇଏ ଟୋଟାଲ ଶୁଣିବାର ନାହିଁ ସାନ ମାନେ ଯେମତି ପୁରା ବଦମାସ୍ ସିଏ ସେମିତି ବଦମାସ ଟୁଟାଲ ଶୁଣୁ ନାହିଁ। ମୁଁ ଆଜି କହିଲି ମୁଁ କହିଲି ତୋର ଡ୍ରଇଂ କରଦଉଛି ଗୋଟେ କିଛି ମୁଁ ଗୋଟେ ବନଉଛି ତୁ ବସିକି ନହେଲେ କଲର କର। ମୁଁ କହିଲି କଣ ବନେଇବି? ଫ୍ରୁଟ୍ସ ବନେଇବି ନା ଆନିମଲ ବନେଇବି ନା ପ୍ଲାଣ୍ଟ ବନେଇବି କହୁଛି ତମେ ତମକୁ ବନାଅ ମୁଁ ତମକୁ କଲର କରିବି। କଣ କହିବି ମତେ କହୁଛି ତମକୁ ବନାଅ।
ଏବେ ନିଜ ମାନେ ଆଉ ତାଙ୍କ ସହିତ ଆଉ ତମେ କ ଥା ହେଇପାଇପାରିବନି ସେ ଗୋଟେ ପଦ କହିଲା ବେଳକୁ ଚାରିପଦର ଆସାଂର ମିଳିବେ।
ତମେ ତମକୁ ବନାଅ ମୁଁ ତମକୁ କଲର କରିବି ମୁଁ କହିଲି ଭଗବାନ ମୁଁ ହେଲେ ତୁମ୍ କାଇଁ ତତେ ବେନେଇଲେ କହୁଛି ନା ନା ତତେ ତମକୁ ବନାଅ।
ଓହୋ ଏବେ ଛୁଆଙ୍କୁ ଆଉ କହିହବନି ଆଉ।
କଥା କିଛି କହିହବନି ସେ ପୁରା ଚଡି ଯାଇଛି କଣ କଣ ସେ କହୁଛି। ପୁରା ମାନେ ତମେ ଗୋଟେ ଲାଇନ୍ କହିବା ପୂର୍ବରୁ ସେ ଦଶ ଲାଇନ୍ ଭାବି ଦେଇଥିବେ ସେ କଣ କହିବ।
ଓହୋ।
ପାହି ଜମା ଶୁଣୁନି କ ଯାହା କହିଲେ ପାଠ ଟୁଟାଲ ଶୁଣୁହିଁ ନାହିଁ। ଏ ବି ସି ଡି ଯାହା କହିଲେ କହୁଛି ମୁଁ ତମେ କହିଲେ ପଢେଇଲେ ମୁଁ ପଢିବିନି। ମତେ ମିସ୍ ଯାହା କହିବେ ମୁଁ ସେୟା ହିଁ ପଢ଼ିବି ମୁଁ କେବଳ ସ୍କୁଲରେ ହିଁ ପଢ଼ିବି ମୁଁ ଘର ଜମା ପଢ଼ିବିନି।
ହଁ ଝିଅ ମୋର ବି ଝିଅ ସେମିତି ମାନେ ଆଗରୁ ଟିକେ ଇଏ କରୁଥିଲା। ଏବେ ସ୍କୁଲରେ ମାନେ ମା ମିସ୍ ଯାହା କହିବେ ମୁଁ ସେଇଠା
ସେଇ ବା ସେ ତାଙ୍କର କଣ ଅଛି ନା ନା ମତେ ମି ମୋତେ ମିସ୍ ଯାହା କହିବେ ମିସ୍ ପାଠ ଦେଲେ ମୁଁ ସ୍କୁଲରେ ହିଁ ସବୁ କରି ତମେ ମିସ୍‌ ହିଁ ତ ପାଠ ଦଉଛନ୍ତି ତତେ ଘରେ କରିବା ପାଇଁ। କହୁଛି ନା ମୁଁ ମିସ୍‌ ହିଁ କହିବି ମୁଁ ତାଙ୍କ ମିସ୍‌ ବି କହିଦେଲି। ମୁଁ କହିଲି ମାମ ସେ କଥା ବିଲକୁଲ ମାନୁଛି କହୁଛି ମତେ ମିସ୍‌ ଯା ପଡେଇବ ମୁଁ ସେଇହା ପଡିବି।
ହଁ ହଁ। ସେ ଛୁଆ ଭାରି ଆଉ ସେଠି ବି ଯୋଉ ଛୁଆ ମାନେ ଆସୁଛନ୍ତି ତାଙ୍କ ସହିତ ମାନେ ମିଶୁଛନ୍ତି ତାଙ୍କଠୁ ବି ସବୁ ଶିଖୁଛନ୍ତି।
ସବୁ ପିଲାମାନେ ସମସ୍ତେ ସମସ୍ତଙ୍କୁ କିଛି ନା କିଛି ଜ୍ଞାନ ଶିଖୁଛନ୍ତି। କିଏ କଣ ବଦମାସି ହେଲା କିଏ କଣ ଭଲ ହେଲା ସବୁ ଶିଖି ଶିଖା ଶିଖି ଶିଖା ଆସୁଛନ୍ତି ଆଉ ତାଙ୍କୁ କଣ କହିପାରିବ ଚଗଲା ହେଲେ। ଦୁଷ୍ଟର ପୁରା ଲେବୁଲ କ୍ରସ୍। ଏବେ ପା ଖା ମ୍ୟାଗି ଖାଇଥିଲା ବୋଲି ଆଉ ଖାଇଲାନି କହିଲା ମୁଁ ଖାଇବିନି। ତମେ ମତେ କଣ ସେଇଟା ଗୋଟା ରୁଟି ସହିତ ସେଇଟା କଣ ସେଇ ତରକରୀ ଦଉଛ ସେଟା ମୁଁ ଖାଇବିନି। ଟୋଟାଲି ତୁ ନ ଖା। ସେ ପୋଟଳ ଛଣା ହେଇକା ରଖିଥିଲି ଅଳ୍ପ ସେଇଟାକୁ ଖାଲି ଖାଇଲା। ଆଉ କିଛି
କେମତି କେକ୍ ଫେକ୍ କେମତି ଏଇଗୁଡା କିଛି ଆଉ ନଥିବ ବୋଧେ?
ନାଇଁ କେକ୍ ଆଲାଉ ବଟ୍ ହୋମ ମେଡ୍ସ। ସବୁ ବନେଇକି
ହଁ ସବୁ ବ
ଘରେ ମୁଁ ବନାଏ ଟିକେ ଯେ ସେ ପିଲା ବି ବହୁତ ଚାଲାଖ୍ ହେଲେଣି ଘରେ ବନେଇଲେ ତାଙ୍କୁ ଭଲ ଲାଗୁନି। ଘରେ ଯ ଦି ମାନେ ଫ୍ରେଞ୍ଚ ଫ୍ରାଇଜ ମୁଁ ଘରେ ବନେଇବି ସେଟା ସେ ଖାଇବନି। କହିବ ନାଇଁ ଏଇଟା ଭଲ ଲାଗୁନି ସେ ମାର୍କେଟ ଭଳିଆ ହେଇନି। କହୁଚି ଆମେ ଯୋଉ ଖାଏ ସେଗୁଡା ତ ଭଲ ଲାଗେ ଏଠି କାଇଁ ଏମିତି ଭଲ୍ ଲାଗୁନି ସେଇଟା? ହିଁ ମୁଁ କହିବି ସେଇଟା ସେଇଟା ହିଁ ଅଛି। ମୁଁ ସେ ପ୍ୟାକେଟ୍ ଆଣିକି ରଖି ତା ଭିତରେ ମିଶେଇକି ଗୋଳାଇକି ଦେବି ସେ ଜମା ଖାଇବନି ଜାଣିଦବ।
ଏ ଛୁଆ ବହୁତ୍ ଚାଲାଖ୍, ଆଉ ଆଉ ତାଙ୍କ ସହିତ
ସେ ପିଜା ପିଜା ହବଜେ ମୁଁ ପିଜାବେସ୍ ଆଣିକି ବନେଇବି ସେ ଯାହାହଲେ ପିଜାବେସ୍ ରେ ଟିକେ ହାର୍ଡ ରହିବନି କି ସିଏ ହବ କି ସେମିତି, ସେଟା ସେମାନେ ଡାଇରେକ୍ଟ ବନାନ୍ତି ବୋଲି ସଫ୍ଟ ରହେ ଭଲ ରହେ ଆଉ ତାପରେ ତାଙ୍କ ଫର୍ମୁଲା ପୁରା ଅଲଗା ଏ କହିବ ନାଇଁ ଏଇଟା ଏଇଟାତ ପିଜା ଭଳିଆ ହିଁ ହୋଇନି ମୁଁ କଣ କହିବି ମୁଁ କହିବି ସେଇଟାହିଁ କିଣିକି ମୁଁ ଆଣିଚି, କହିବ ନାଇଁ ଏଇଟା ପିଜା ଭଳିଆ ହେଇନି ଏଇଟା ଭଲ ହିଁ ଲାଗୁନି। କହୁଛି ସେଇଠି ହିଁ ଚାଲ ଖାଇବା।
ହଁ। ଆଉଛି ପିଲା ଯେତେ ବଡ ହେବେ ସେତ ହିଏ ମାନେ ଆପଣଙ୍କ ସାନ ପୁଅ ଟା ହିଁ କହୁଚି।
କଣ?
ହାଲୋ।
କ ହଁ କଣ କହିଲେ?
ମୁଁ କହି ଆପଣଙ୍କ ସାନ ପୁଅଟା କହୁଚି?
ନାଇଁ ନାଇଁ ପୁଅ କାହିଁକି ମୋର ଦିଟାଙ୍କ ଝିଅ ନା ମୁଁ ସେଇ ଝିଅ କଥା କହୁଛି ସାନ ଝିଅ ଟା ସିଏ ପୁଅ ପିଲାଙ୍କ ଭଳିଆ ପୁରା ଚଗଲା ହଉଚି। ମାନେ ସେ ଝିଅ ଟା ଶାନ୍ତଶିଷ୍ଟ ରହିବ କଣ ସେ ବୟସ ମଙ୍କ ଭଳିଆ ପୁରା ଦୁଷ୍
ହ ନାଇଁ ଜଣେ ସେମିତି ଦି ମାନେ ଦିଟାଙ୍କ ସମାନ ହେବେନି ନା ମାନେ ବଡ ଯେହେତୁ ଶାନ୍ତ ଅଛି ସାନ ଇଏ ହେବେ ହଁ।
ପୁରା ଅପୋଜିଟ ସେ ଶାନ୍ତଶ୍ରିଷ୍ଟ କଥା କହିଲେ ମାନିବ ତାର ସବୁ ଅଛି। ଯାହା କହିଲେ ଶୁଣିବ, ଇଏ ଟୋଟାଲି ଅପୋଜିଟ ଟୋଟାଲ ଶୁଣିବାର ନାହିଁ। ତମେ ଯେତେ ଡାକ ସେମିତି ରିଆକ୍ସନ ଦବିନି ତା ଇଚ୍ଛା ହେଲେ ସେ ଶୁଣିବ ନହେଲେ ନାଇଁ। ସେଠି ବସିଥିବ ମୁଁ ଡାକିବି ସାଇରା ଆସ ଶୁଣ କଣ ଗୋଟେ ମୁଁ କହୁଥିବି ଟୋଟଲ ଶୁଣିବନି ଏମିତି ବସିଥିବ। ତାର ଇଚ୍ଛା ହେଲା କିଛି ଅଧଘଣ୍ଟା ପରେ ଆସିବ ତ ମତେ ଡାକୁଥିଲ କଣ କାମ ଥିଲା?
ଓହୋ ନା ସେ ସେଇ ମାନେ ଜଣେ ମାନେ ଇଏ ଅଛି ନା ଶାନ୍ତ ଅଛି ସେଥିପାଇଁ ଆର
ବାଡେଇ ଦେଇଛି ସିଧା କାନ୍ଦିକି କହିବ ମୁଁ ଆଉ ଏ ଘରେ ରହିବିନି ତମେ ମତେ କେହି ଭଲ୍ ପାଉନ। ମୁଁ ଏ ଘରେ ରହିବନି ମୁଁ ଏ ଘର ଛାଡି ପଳେଇବି। ମୁଁ କହିବି ଯାଉନୁ କୁଆଡେ ଯିବୁ। ଗୋଟେ କୋଉଠୁ ଚିଖି ଦେଇଛି ମୁଇ ଘରଛାଡିକି ପଳେଇବି ତମେ ତ ସମସ୍ତେ ମାରୁଛ ମୁଁ ଘର ଛଡିକି ପଳେଇବି।
ଓୁ ହୋ ତାଙ୍କ ବାବା କିଛି କୁହନ୍ତିନି?
ହଁ ରାଗିଲି ସମସ୍ତେ ବାଡଉଛନ୍ତି ଆଉ କହିବନି କି ଏତେ ପଦ୍ମାସୀ ହଉଛି ରାଗିଲ ମାଡ଼ ଖାଉଛନ୍ତି। ସେଟା ଗୋଟ ବେଶି ଗଲା କରି ଦଉଛନ୍ତି ନା ରାଗିଲେ ବି ମାଡ଼ ଖାଉଛି। ମାଡ ଖାଇଲେ ତ ସେ ଗୋଟେ ଡ ଆଉ କାନ୍ଦିକି ଯାଇକି ସେ ରାଗି ବସ ତମତେ ତତେ ଭଲ ପାଉନ ମୁଁ ଯାଉଛି ଘର ଛାଡିକି ପଳେଇି ତମତେ ବାଡଉଛ। ଚଗଲା କାଇ ହୋଉଛୁ? କାନ୍ଦିବ ଯେ ପୁଣି କାନ୍ଦିବ ପୁରାଝିଲେଇ ଜିଲେଇ କାନ୍ଦିବ ପୁରା କଣ୍ଟିନ୍ୟୁ କାନ୍ଦିକି ହିଁରହିବ
ହ ସେ ଟିକେ ଗେଲ୍ହା ହେଇଯାଇଛି ଆଉ
ସିଏ ସାନଟା ସିଏ ପୁଣି ମାରୁଛି ତା ବଡ ଭଉଣୀ କି ପୁଣି ମାରିବ।
ଆଉ ସିଏ ବା ସିଏ ମାନେ ନରମ ଦେଖିକି ଚଢ଼ି ଯାଆନ୍ତି ସବୁ।
ଇଏ ବା ଖାଲି ଚୁଟି ଘୋସାରିକି ପିଠିକି ମାରିବ ଇଏ ମାରିବ ତାକୁ ମତେ ରାଗ ଲାଗିବ ମୁଁ ବାଡ଼େଇବି। ତୁ ଦିଦିଟା କାହିଁକି ମାରୁଛୁ ସେ କାଇଁ ଶୁଣିବ।
ଆଁ ହାଁ ନରମ ଦେଖିକି ଚଢି ଯାଆନ୍ତି ତା ଉପରେ
ସେ ପୁରା ଏତେ ଚଗଲା ମୁଁ କେବେ ଭାବିି ନଥିଲି ଏମିତି ଚଗଲା ହେଇ ଏତେ ଜଲ୍ଦି ଏତେ ବଦମାସ ଦୁଷ୍ଟ ହେଇଯିବ ବୋଲି।
ହେଁ ହେଁ
ମୁଁ କହିଲି ହଁ ସ୍କୁଲ ଗଲେ ଟିକେ ଶାନ୍ତ ହେଇଯିବ ଆସ ତ ନର୍ସରୀରୁୁ ଆସ ଏଲ କେଜି ହେଲାଣି କାହିଁ କିଛି ନାହିଁ ଓଲଟି ଆହୁରି ବେଶୀ ବେଶୀ ଚଗଲା ହେଉଛି।
ହୁଁ ଏବେ କେତେ ଫାଇବ୍ କ୍ଲାସ ଅଛି।
ନାଇଁ ଏବେ ଫୋର ପ୍ଲସ ନା ଏଲ କେଜି ଯାଉଚି ଫୋର କ୍ଲାସ ଫାଇଭ କ୍ଲାସ ରେ ଏଲ କେଜି ପାଞ୍ଚ ବର୍ଷରେ ତ ଷ୍ଟାଣ୍ଡର୍ଡ ହୁଁ ଆପଣଙ୍କ ଝିଅ ବି ଥ୍ରୀ କ୍ଲାସ ଥିବ ନା ହୁଁ ସେ ବଡ ଟା ବି ମୁଁ ତାକୁ ପ୍ଲେ ରେ ଛାଡିଥିଲି ଟୁ ପ୍ଲସ ରେ
ହଁ ହଁ ହଁ ଝୀ ଝିଅ ଆମର ସେମିତି ଯାଇଥିଲା ଦୁଇ ବର୍ଷ ତ ଆଠ ମାସରେ ଛାଡିଥିଲେ ଯୋଉ ରଜ ପରେ ପରେ ତ ଯ ଛାଡିଥିଲେ ହ
ଦିଆ ଯାଇଥିଲା ହଉ ହଉ ରଖୁଛି ହେଇଗଲାଣି
ହଁ